ଜଗନା
ଜୟ ଜଗନ୍ନାଥ।
କଣ ଶୋଇଥିଲେ କି?
ନାଇଁ ଶୋଇ ନଥିଲି ଏତି ଟିକେ ମୁହଁ ତଳକୁ ଅନେଇକି କଥା ହେଇଗଲି ତମକୁ ଲାଗିଥିବ ଶୋଇପଇଲି।
ଆଜ୍ଞା ସେଇ କଥା ଆକୁ ପଚାରିଲ ଶୋଇଲା ଭଳିଆ ଲାଗ
ହଁ।
ଆଉ ଖବର କଣ ତମର ସବୁ ସାଙ୍ଗ ସାଙ୍ଗସାଥି ତି ସବୁ ଖବର କଣ?
ସାଙ୍ଗସାଥି ଯୋଉ ମୋତେ ଆମକୁ ଯୋଉ ଥରେ ତୋମେ ଖେଳିବାକୁ ଆସିଥିଲ ଆମ ଗାଁ କୁ ଜଣେ କହି ଥିଲା କି ଯେ ତୋମେ ବୋଲିଂରେ ଉ, ଏ, ହଉଛି ଅ, ବ୍ୟାନ୍ ହେଇଗଲ। ସେ ଆଜି ଆସଛନ୍ତି ଗାଁ କୁ ଆ, ଆସିକି ପହଞ୍ଚିଲେ ଘଣ୍ଟାଏ ଦି ଘ-ଅ, ଘଣ୍ଟାଏ ଘଣ୍ଟେ ତଳେ। ଆଉ ଉସ୍ ଏ ଆଜି ସେଇ ମଧ୍ୟ ଖେଳିବେ ଏବଂ ତାଙ୍କର ବି କ- କଥାରେ ଫୁଟାଣି ବାହାରିବ ଆଜିି ବି।
ଆଜ୍ଞା, ନାଇଁ ସିଏ ଭଲ ପିଲା ଭାରି। ସିଏ ଆପଣ ତୋମ ସାଙ୍ଗ ଯୋଉ ଆଉ ଜଣେ ଅଛନ୍ତି ବିକୁ ବେଲି ସିଏ ବି ଭଲ।
ହଁ, ହଁ, ହଁ।
ଓ ସିଏ ଏବେ ଚାକିରି ଫାକିରି କଲେଣି?
ସେ ସବୁ ବୁଝାବୁଝି ଜଣେ ବିକୁ ବୋଲି ଅଛି ସେ ବୁଝାବୁଝି କରୁଚି କୁଆଡେ ପଳେଇବ। ଆଉ ଯୋଉ ଯୋଉ ତୋମେ ଯୋଉ ଆମକୁ ବୋଲିଙ୍ଗ ବ୍ୟାନ୍ କହିଥିଲା ସିଏ ବି। ଗୋଟେ ଭୁବନେଶ୍ୱର ରହିଛି ବୋଲି ତୋମେ ତୋମେ ତ ତାଙ୍କ ସହ କଥା ହେଇଥିବ କେବେ ଜାଣିଥିବେ କଣ କର ଥିବ କଣ ନାଇ? ଇଏ ତା କେ କଷ୍ଟ ଏଇନା ବେଳେବେଳେ କାମ ଏ ବେଳେବେଳେ ହଉଛି। ସେ ସେ କଥା ବି କହୁଥିଲେ। ଆଉ ଗୋଟେ ଆମ ହେ ଆମ ଗୋଟେ ସାଙ୍ଗ ଯିଏ ଡେଙ୍ଗା ହେଇକି ତୋମେ ବି ତାଙ୍କ ନାଁ ଜାଣିଥିବ ଭଲସେ। ସିଏ ବି ଏଇନା ଅ ଅଛନ୍ତି, ଗୋଟେ କଟକରେ ଅଛନ୍ତି। ସିଏ ବି ବେଳେ ବେଳେ ଆସନ୍ତି ଗାଁକୁ ଆସନ୍ତି। ଏବେ ଆସ ତୋତେ କିଛି ଦିନ ରହିକି ଗଲେ, ଚାରି ପାଞ୍ଚ ଦିନ ହବ ମାନ ତଳ ଆସଥିଲେ ବୋଧେ। ଆଉ ଉଁ, ହୁଁ, ମେନ୍ସ ଚାଲିଛି ଆଉ।
ଓ, ଆ, ବନ୍ଧୁ ଆଉ ବି-ନଈରେ ମାଛ ଧରା ହଉ ନାହିଁ?
ହଁ ନଈରେ ଏନା ସବୁ ବର୍ଷା ଯୋଉ ବେଳେ ବେଳେ ହେଇଯାଉଛି। ଆମେ କିଛ କିଛି ଜଣ ସାଙ୍ଗ ପିଲେ ହେରିକା ଯାଇ ବଇଁଶି ରେ ଧରଛୁ। ବଇଁଶି ରେ ସେ ଯେହେତୁ ମାଛ ହୁଅନ୍ତି ନାଇଁ। ଆମେ ଯାଇକି ଜାଲ ବେଳେ ବେଳେ ମ
ଉଁହୁଁ, ନଈ ଟା ନ ନଈ ଟା, ନଈ ଟା ଆପଣଙ୍କ ଘର ପାଖରୁ କେତେ ବାଟ ହବ?
ଚାରିଶହ ମିଟର୍ ପାଖାପାାଖି। ଚାରଶହ ମିଟର ରହୁଚି, ଯେହେତୁ ଆମେ ହଁ ଚାରଶହ ମିଟର ଆମେ ଯାଉଛୁ ଚାଲି ଚାଲି ଯାଉ ଆମେ ଯେହେତୁ ଗରିବ ଘର କଥା କଣା ବାଇକ୍ ଟିଏ ହେଇଗା ନେଇପାରିବୁନି। ଚାଲି ଚାଲି ଯାଉ, ତା ସହ ଉଁ, ଜାଲ ବି ଧରିକି ଯାଉ ଆମ ସାଙ୍ଗମାନେ ମୁଁ ତ ପକେଇଥାନ୍ତି, ଯୋଉ ଅନ୍ୟମାନେ ଟିକେ ଯିଏ ଯା ହେଲ୍ଦି ମାନେ ଟିକେ ଶାରୀରିକ ସ୍ତରରେ ଠିକ୍ ଥାଆନ୍ତି। ସେଇମାନେ ଭଲସେ ବୁଲେଇକି ମାଛ ପକେଇ ପାରନ୍ତି ଯାହା ହଉ ତାର ବି ଭଲ ମାଛ ବି ଆସେ।
ଆଜ୍ଞା, ସେ ମାଛକୁ ମାଛକୁ କଣ ଭାଜି ଭାଜିକି ଖାଆନ୍ତି? ନା ଛେଚିକିରି ନା କେମିତି କଣ ଖାଆନ୍ତି? ନା ରୋଷେଇ କରି ଖାଆନ୍ତି?
ରୋଷେଇ ତ
ସିଏ ଭଲ ଭଲ ଭଲ ଭଲ ଟେଷ୍ଟ ଲାଗୁଥିବ?
ହଁ ଦେଶୀ ମାଛ ଭଲ।
ଆଜ୍ଞା।
ହଁ ତୋମେ କେବେ ଗାଡିଆରୁ ଏ ଯାଇଁକି ମ-ପଙ୍କ ଭିତରେ ପସି ମାଛ ହେରିକା ଧରିଛ?
ମୁଁ ପଙ୍କ ଭିତରେ ଏଇ ଛୁଆ ବେଳେ ଧରିଥିଲୁ। ଏଇନା ବଡ ହେଇଗଲିଣି ବୁଝିପାରଲେ। ଆଉ ମୁଁ ଉ, ଯେତେବେଳେ ବଡ ହେଉ ସମୟ ମିଳୁନି। ଆଉ ଯା ମିଳୁଛି ସେଇ ଯୋଉ ଆମର ଆସୁଛି ଯୋଉ ବରଫ ଦିଆ ମାଛ। ସେଇ ମାଛକୁ ଆଣିକି ସେମତି ଝୁ ଝୋଳ କରି ଟିକେ ଖାଇଦଉଚୁ ଭାତ। ଆଜ୍ଞା, ଟାଇମି ତ ହଉନି ନା। ଟାଇମି ଆମର ତ ଉଁ, କର୍ମ ହିଁ ଭଗବାନ କହୁଚି ନା ଆପଣଙ୍କୁ। କର୍ମ ନ କଲେ ଆରୁ କିଏ ପେଟ ପୋଷିବାକୁ ଦବ ଆମକୁ। କର୍ମ ସହିତ ସମସ୍ତଙ୍କୁ ନେଇକି ଯିବାକୁ ପଡିବ। ଘର ଲୋକଙ୍କ ସବୁ ଦେହ ଭଲ ଅଛି ନା?
ହଁ ବାବା ମା ଉଁ, ଦେ -ଦେହ ଏକଦମ୍ ଭ- ଭଲ।
ଘରେ ଘରେ ଉ, ଘରେ କେତେ ଜଣ ଅଛନ୍ତି ଲୋକ?
ଆମେ ଅଛୁ ମାନେ ଦି ଭଉଣୀ ମୁଁ ଗୋଟେ ଆଉ ବାପା ବୋଉ ଅଛନ୍ତି। ଆମେ ପାଞ୍ଚ ଜଣ ରହୁଛୁ। ହଁ ଯେହେତୁ ଛୋଟ ଫ୍ୟାମିଲି ଆମକୁ ଏତେ ଅସୁବିଧାରେ ବେଶି ସାମ୍ନା କରିବାକୁ ପଡେନା। ଏମିତି ଚାଲିଛି ଆଉ।
ଆଜ୍ଞା।
ତମେ ତମ ଘରେ କେତେ ଜଣ କଣ ମାନେ ରୁଅ ଅଛନ୍ତି?
ଘରେ ଘରେ ଆମେ ପାଞ୍ଚ ଜଣ ଅଛୁ। ଜେଜେ ରହିଲେ ବଡ ଜେଜେଙ୍କୁ ଆସି ହେଲାଣି ପଞ୍ଚାନବେ ବର୍ଷ ମାନେ ଆମର ଗର୍ବର କଥା। ଜେଜେଙ୍କୁ ପଞ୍ଚାନବେ ବର୍ଷରେ ବି ଜେ ପଞ୍ଚଲବେ ଛ ଛୟାଲବେ ବର୍ଷ ହେଲାଣି ତାପରେ ଯେଜେଙ୍କୁ ସମସ୍ତଙ୍କୁ ଛନ୍ଦି ସମସ୍ତଙ୍କ କଥା ଶୁଣୁଛନ୍ତି ସମସ୍ତଙ୍କ ସହିତ କଥା ହଉଛନ୍ତି ସମସ୍ତଙ୍କ ବୁଲୁଛନ୍ତି। ଆଜି ଯାଙ୍କେ ଯ ମାର୍କେଟରେ ବି ଯାଇ ବୁଲୁଛନ୍ତି କି କୀ ଟେନ ମାନେ ଟେନସନ୍ ଚଲାବୁଲା ବି କରୁଛନ୍ତି କିଛି ରୋ ଆଜି ଯାଙ୍ଗେ ଗୋଟେ ମେଡିସିନ ବି ଯେଜ ଖାଇନାହାନ୍ତି। ଯେ ଯ ଆଜି ଯାଙ୍କେ ଗୋଟେ ମେଡିସିନ ବି ଖାଇନାହାନ୍ତି। ବୁଝିପାଇଲେ ନା ଗଲା ଆଉ ବାପୁ ବାପା ଏକା ଟିକିଆ କାମ କରୁ ଚନ୍ଦି ବୁଝିଲେ ତା ଦେହରେ ଆମେ ପାଞ୍ଚ ଜଣ ପେଟ ପୋଷୁଛନ୍ତି ଆମର। ତା ଦ୍ଵାରା ଆମକୁ ବଡ ମଣିଷ କଲେ ଭଉଣୀ ଦି ଜଣ ପାଠ ପଢେଇଲେ ଉ ତାପରେ ମତେ ବି ପାଠ ପଢେଇଲେ ସମସ୍ତେ ଆମର ପାଠ ପ୍ଲସ୍ ଟୁ ଦ ଉଁ -ଉଁ-ଉଁ ଗ୍ରାଜୁଏସନ ସବୁ ପାଠ ପଢିଲେ ବୁଝିଲେ।
ହଁ।
ତା ଦ୍ଵାରା ଆମକୁ ଖାଇବାକୁ ପିଇବାକୁ ଦେଇ ବଡ ମଣିଷ କଲେ।
ହଁ।
ହୁଁ ପାଞ୍ଚ ଜଣ ଲୋକ ଆମ ଘରେ ଆଉ। ବୋଉ ମୁଁ ଆଉ ବାପା ଦି ଭଉଣୀ ଆଉ ଜେଜ
ହଁ।
ମା ବହୁତ ଦିନ ଠାରୁ ଚାଲିଗଲେଣି ବୁଝିଲେ ଆମର ଯ ଯ ମାନେ ଦେ ଚୀନା ନାଁ ଆମେ ଦେଖିନୁ।
ନା ତମକୁ ଆସିବ ଉଠେଇସି ଅନ୍ତିରିଶି ହେବ ମାନି ତ ଅଠେଇଶ ବର୍ଷ ହେଲା ମଲେଣି ଜେଜ।
ଆଜ୍ଞା ହୁଁ ହୁଁ ତା ପୁର୍ବରୁ ଆହୁରି।
ଏ ଏତେ ବର୍ଷ ହେଲାଣି ନାଇଁ ଯା ତମ ମା ଏ ଦେଖି ପରୁନା ଏଇଟା ଦୁଃଖର କଥା।
ଆଜ୍ଞା। ଭାଗ୍ୟରେ ଯାହା ନାଇଁ ଆମେ କଣ କହିଲେ ହେଇଯିବ ଧରି ପାରିବା କି ଆମେ ନା ନିଜ ହାତ ରେଖାକୁ ଆମେ କଣ ଇଏ କରିପାରିବା। ଯାହା ଯେତେବେଳେ ହବା କଥା ସେଇଟା ହେଇଯିବ। ଆପଣ କିଛି କରିପାରିବେନି ସମୟ ସମୟ ସମୟର କଥା ବୁଝିଲେ ନା। ଆମେ ଏଇନା ଏଠି କଥା ହଉଛେ କାଲି ସକାଳେ ଏଇଠି କଥା ହଉଥିବା କି କଣ ଠିକ ଅଛି।
ନାଁଇ ଜମା
ପେଲେ ସେଆ କେତେବେଳେ କଣ ହବ କିଛି କହିବନି। ମଣିଷ ଜୀବନ କେକରିବ ଆନ ଆପଣ ଗୀତ ଶୁଣି ନାହାନ୍ତି।
ହଁ ହଁ ଶୁଣିଛି ଶୁଣି ହେଟା ମୁଁ ବେଳେଳେ
ଆଉ ତମର ବୁ ଗୀତ ଗୀତ ଯେତେବେଳେ ଶୁ ଶୁଣ କାଆର ଭଜନ ଯୋଉ ଶୁଣ କାଆର ଭଲ ଲାଗେ ତମର ସବୁଠାରୁ ତମକୁ?
ମତେ ହଉଛି ସକା ମୁଁ ଭଜନ ଟା ଯେତେବେଳେ ଶୁଣେ ସକାଳେ ଶୁଣେ ବେଳେବେଳେ ଶ ଶୁଣେ ମୁଁ ଭ ମାନେ ଭଜନ ଅନ୍ତାକ୍ଷରି ରେ ମତେ ରବି ବୋଲି ଜଣେ ଜାଣିଥିବେ ଶୁଣି କେବେ ଭଜନ ଅନ୍ତାକ୍ଷର ହେରିକା ଦେଖିଛନ୍ତି। ସେ ରବି ଗୋଟା ଅଛି ତାର ଭଲ ଲାଗେ। ନମିକୁଅଗ୍ରୱାଲ ତାର ବେଳେ ବେଳେ ଭଲ ଲାଗେ ଆଁ ହଁ ହଁ ହଁ ହଁ ତା ତା ଡାକ ନା ମୋର ଏତେ ଫୁଲୁ ନା ମନେ ନାହିଁ। କିନ୍ତୁ ରବି ଗୋଟା କ ଶି ଚରଣ ବେଳେ ବେଳେ ଭଲ ଲାଗେଁ ହଁ ହଁ ହଁ।
ନାଇଁ ସିଙ୍ଗର ଶୁଣ ବୋଡ ବୀ ସଙ୍ଗୀତ ଯିଏ ବୋୁଲୁଚନ୍ତି କଣ୍ଠ ଶିଳ୍ପୀ ହେଲେ ସବୁଠାରୁ ଭଜନ ସମ୍ରାଟ ହେଲେ ଭିକାରୀ ବଳ ବୁଝିଲେ ନା ଭିକାରୀ ବଳଙ୍କ ଗୀ ତ ଶୁଣିବେ ଭିକାରୀ ବଳଙ୍କର ଗୀତ ଶୁଣିବେ ସବୁବେଳେ
ଯେପରିକି କେତିଟା କହିଲେ ମୁଁ ମାନେ ମନେ ପ
ଯେ ଯେ ଭିକାରୀ ବଳରେ କୋଠ ଭୋଗ ଖିଆ ମୋ ଚକା ଆଖିଆ ଗୋଟେ ଗୀତ ଅଛି କୋ ହ ତାପରେ ବିକାର ବଳ ରହିଲା। ଉଁ ଠାକୁରେ ହେଁ ଠାକୁରେ ଗୋଟେ ଗୀତ ଅଛି। ବୁଝିପାଇଲେ ହୁଁ ତାପରେ ସି ତାକୁ ଶୁଣିବେ ତାପରେ ରହିଲା ଆମର ଭଗୁ ମାନେ ସି ଗୋଟେ ଶି ବ ପ୍ରଶ୍ନ କଣ ବୋଲୁଚନ୍ତି ଶିବ ନନା। ଶିବ ଶିବ ପ୍ରସାଦ ପଣ୍ଡା ଶିବ ନନା ତାକୁ ଡାକୁଚନ୍ତି। ହଁ ଶିବ ନନା ହଁ ହଁ ସିଏ ଗୀ ଗୀଚ ଯୋଉ ମଣିମା ହେ ତାଙ୍କର ଗୀତ ତାଙ୍କ ଗୀତ ବି ଶୁଣିବେ ଭ ସ କାଳୁ ସକାଳୁ ଶୁଣିବେ ଭାରି ଭଲ ଲାଗିବ। ଯା ନିଜେ ହାରମାନି ବଜାନ୍ତି ନିଜେ ବୋଲନ୍ତି। ଆଉ ଭିକାରୀ ବଳ ହେଲେ ଭଜନ ସମ୍ରାଟ। ହୁଁ ଭଲ ସିଏ ଭଲ ଲୋକ। ଭଜନ ଯିିଏ ଯୋଉମାନେ ବୋଲନ୍ତି ମତେ ଭାରି ଭଲ ଲାଗେ। ଭନନ ମୁଁ ସବୁ ଦିନି ପାୟ ଦିଟା ତିିନିଟା ଶୁଣିବା କଥା ଶୁଣିବି। ତାପରେ ସିଏ ଗଲା। ତାପରେ ଓଡିଆ ଓଡିଆରେ ଗୀତ ବି ବୋଲିଚନ୍ତି ସୋନୁ ନିଗମ ଚିହ୍ନି ଥିବେ। ହିନ୍ଦୀ ସିଙ୍ଗର ସେ ଓଡିଆରେ ବି ଗୀତେ ବୋଲିଚନ୍ତି ହୁଁ ହିନ୍ଦି ଓଡିଆରେ ଯେ ତିକ ଗୀତ ବୋଲିୁଚନ୍ତିି ସବୁ ଯାଁକ ହିଟ୍। ବୁଝିଲେ ନା ଭଲ ଭଲ ଗୀତ ଗୁରା ସିଏ ଝିପି ଝିପି ଝି ପି ଝିପି ବରଷାରେ ଯାଆନିଲୋ ମନ୍ଦିର ତାପରେ ତୋ ଆଗରେ କିଛି ଧୂପ ମୋ ଆଗରେ କି ଛି ଫୁଲ ସେ ଯୋଉ ଗୀତ ସେ ସେ ଗୀତ ଆଜି ଯାଁଏ ଏଟା ମୋ କେହି କାଟିବା ପାଇଁ ନାହାନ୍ତି ବୁଝିଲେ ନା। ସିଏ ସବୁଦିନ ପାଇଁ ଅମର ସେ ଗୀତ।
ହୁଁ ହୁଁ ତମେ ବି ଏବେ କିଛି ଦିନତଳେ ଷ୍ଟାଟସ୍ ଗୋଟେ ଭ ଜନ ନା କଣ ବୋଲିଥିଲେ ମତେ ବି ଭଲ ଲାଗିଥିଲା ମୁଁ ଦେଖିଥିଲି।
ହଁ ହଁ ସିଏ ଦେଖିଥିବ ଭଜନ ବି ମାନେ ମତେ ଭଲ ଲାଗିଲା କଣ ମୁଁ ଭଜନ ବି ଶୁଣେ ନା। ମୁଁ ଜଗନ୍ନାଥଙ୍କର ଗୀତ ବୋଲିଥିଲି ଶ୍ରୀଚରଣଙ୍କର ଗୋଟେ ଗୀତ ବୋଲିଥିଲି ଆଉ ଗୋଟେ ବାଲି ରଥ ଗଢିଚି ମୁଁ ଶରଦା ବାଲିରେ
ହଁ ହଁ ସାର୍ ଦିଟା ଷ୍ଟାଟସ ଦେଇ
ଗୀତ ଗୁରା ହଁ ନାଇଁ ମୋ ପାଖରେ ବି ଆହୁରି ବି ଭଲ ଭଲ ଗୀତ ଗୁର ଅଛି। ଗୋଟେ ଓଡିଆରେ ବୋଲିଥିଲି ଆଧୁନିକ ଗୀତ ସେ ବାଳିକା ବଧୁ ସେଇଟା ସେଇଟା ଆମର ବୋଲିଥିଲେ କିଏ କହିଲେ ଉଁ ମନ ପଡୁନି ଏ ରୁହନ୍ତୁ କୋହୁଚି। ଏ କଣ ଗୀତ ତା ନାଁଟା ମୋର ମନେ ପଡୁନି ବୁଝିଲେ ନା। ମୁଁ ପଛରେ କହିଦେବି। ବାବୁଲ ସୁପ୍ରିୟ ନା କଣ ହେଲା ବାବୁଲ ସୁପ୍ରିୟ ନା କଣ ତାଙ୍କ ଗୀତ ଗୁରା ବି ଭଲ। ତାପରେ କୁମାର ବାପି ଗୀତ ଭଜନ ଭଲ। କୁମାର ବାପି ଙ୍କର ଗୀତ ବି ଭଲ ଭଜନ କଣ ଆଲବମ କଣ ତାଙ୍କର ସିଆଡେ ଗୀ ତ ସବୁ ଯାକ ଭଲ ତାଙ୍କର ବୁଝିଲେ। ସଙ୍ଗୀତର କେ ତେ ପ୍ରକାର ଇଏ ଅଛି। ସମସ୍ତେ ଗୀତ ବୋଲି ପାରିବେନି ବୁଝିଲେ ନା।
ହଁ।
ସମୁଗୁରେ ସମସ୍ତଙ୍କର କଳା ଥାଏ। ନମିତା ଅଗ୍ରୱାଲ ଭଗବାନଙ୍କ ପ୍ରିୟ କାହିଁକି ହେଲେ।
ହଁ ସିଏ ଭଲ ବୋଲନ୍ତି ତାଙ୍କର ତ ମୁଁ ଗୋଟେ ଏବେ ଗୋଟେ ଘଟଗାଁ ତା
କଣ ପାଇଁ ହେଲେ ଚି ଠାକୁର ଯାହାକୁ ଦୟା। କରିବେ, ସିଏ ଭଲରେ ରହିବେ, ବୁଝିଲେ ନା। ଠାକୁର ଯାହାକୁ ଦୟା କରିବେ ସେ ଭଲରେ ଭଲରେ ଚାଲିବେ ଠାକୁର ଯାହାକୁ ଦୟା ନ କରିବେ କିଛି ହେଇପାରିବ, ତାକୁ ସେ କଳା ଟା ଭଗବାନ ଦେଲେ ବେଲିକା। ଆମେ ତାଙ୍କ ଗୀତ ଶୁଣିବା ପାଇଁ ପାଉଛୁ ନମିତା ଅଗ୍ରୱାଲ କେତେ ବଡ ସିଙ୍ଗର କୁହନ୍ତୁ।
ବହୁତ ବଡ, ସେ ବହୁତ ତାରା ମାନେ ସୁପରଷ୍ଟାର୍।
ହୁଁ ରୁ ସୁପର ଷ୍ଟାର ନୁହେଁ ଶୁ ସେ ଭଲ ସିଙ୍ଗର। ମାନେ ଠାକୁରଙ୍କର ସେ ଲୀନ ହେଇଗଲେ ତାଙ୍କ ଲୋ ମନେ ଯିଏ ଭଜନ ଗାଏ ଭଜନ ଗୀତ ବୋଲିଲେ ତାଙ୍କ ମନରେ ଛନ୍ଦ କପଟ। ମୋହ ମାୟା କିଛି ନଥାଏ। ବୁଝିପାରିଲେ, ସବୁ ଠାରୁ ଭଲ ଲାଗେ ଆମ ଗୀତ ଭିତରେ ହେଲା ଆମର ଭିକାରୀ ବଳଙ୍କର ଭିକାରୀ ବଳଙ୍କର ଯେତିକି ଗୀତ ଅଛି ଆପଣ ଶୁଣିବେ ଆସିଠାରୁ। ସବୁବେଳେ ପାଇଁ ଭଲ ଲାଗିବ ଆଉ ସେଭଳିଆ ଗୀତ ବି କେହି ବୋଲି ପାରୁନାହାନ୍ତି ରବୀନ୍ଦ୍ର ପ୍ରଧାନ ଯୋଉ ଯାହା ଯାହା ନାଁ ଟି କହିଲେ ସେ ତାଙ୍କୁ କପି କରୁଛନ୍ତି ବୁଝିଲେ ତଥାପି ମିଶଉଛନ୍ତି କିଛିଟା। ହେଲା ତାଙ୍କରି କଣ୍ଠରେ ସିଏ ବୋଲୁଛନ୍ତି ଭଲ। ସେଇଟା ବି ଭଲ ବୁଝିଲେ ନା ବିକାରୀ ବଳଙ୍କ କଣ୍ଠରେ ଶୁଣିବା ଟା କଣ ସହଜ କଥା କି ଆମେ ଆଉ ପାଇବା କି ଭିକାରି ବଳ ଙ୍କୁ ବୁଝିଲେ। ତାଙ୍କ ଭଳିଆ ଗୀତ ବି କେହି ବୋଲିବାର ନାହାଁନ୍ତି ବିନା ବିନା ମାନେ ବିନା ମ୍ୟୁଜିକ ରେ ସେ ଗୀତ ବୋଲନ୍ତି ବୁଝିଲେ ନା।
ଓ ହୋ।
ବିନା ଉଁ ହୁଁ। ହୁଁ ହଉ ଆମେ କେତେବେଳେ ଫାଙ୍କା ହେଲେ, ଆମେ ଆଉ ଟିକେ ବିଷୟରେ କ ଥା ହବା ବୁଝିଲେ ନା ଆମେ ଯାଉଛୁ ଏବେ ଆମେ ଗାଡି ଟିକେ ଚଲଉଛୁ ଆମେ ପଛରେ ଟିକେ କଥ ବୁଝିଲେ, ଜୟ ଜଗନ୍ନାଥ ଭାଇ, ଜୟ ଜଗନ୍ନାଥ ବନ୍ଧୁ ଆଁ।
ହଁ।